ହ୍ୟାଲୋ।
ହୁଁ।
ହାଲୋ।
ହୁ।
ହ୍ୟାଲୋ
କ।
ହ୍ୟାଲୋ। ହୁଁ କଣ କରୁଛ।
କଣ।
କଣ କରୁଛ।
ବସିଥିଲି।
ଉଁ ହୁଁ ଆଉ କଣ ଖାଇଛ।
ଖାଇଥିଲି ତ ରୁଟି ଆଉ ଭଜା।
ରୁଟି ଭଜା ଏଇ ଚାରିଟା ବେଳେ ନା ଖରା ବେଳେ।
ଖରା ବେଳେ ଖାଇଥିଲି।
କେମତି।
ଆମର ଆଜି ଖରାବେଳେ ରୁଟି ହେଇଥିଲା ରାତିରେ ଭାତ ହବ ବୋଲି।
ଓ ହୋ। ଆଉ।
ରାତିରେ ଭାତ ହେଇଯାଇଛି ଆଉ।
ଓହୋ ଭତ ସହିତ
ଭାତ ସହିତ ଡାଲି ଆଉ ପୋଟଳ ଭଜା ହବ।
ପୋଟଳ ର ଆଉ କଣ ନୂଆ ରେସିପି।
ନାଁ ସବୁ ଉଜା ଆଉ।
ହୁଁ ହୁଁ।
ମସଲା ଜିନିଷ ଖାଇବାକୁ ଇଚ୍ଛା ହଉନି।
ହଉ ଏ ଖରା ଦିନ ନା ଦହି ପଖାଳ ଖାଇବା କଥା।
ଡାଲି ଭାତ। ଟୋଟାଲି ଇଛା ହଉନି ଆମ ଘରେ କେହି ପଖାଳ ଖାଉନାହାନ୍ତି ଗରମ ଭାତ ହେଲେ ସବୁ ଖାଉଛନ୍ତି ପଖାଳ ହେଲେ କେହି ଛୁଇଁବେନି।
ଉଁ ହୁଁ।
ହେ ହେ ହେଇ ଥୋଇ ଦେଇଥିଲି ଭାତ କାରଣ ପଖାଳ ଟା ଅ ଖାଇବା ପାଇଁ ଅଧିକ ଲାଗେ।
ହଁ।
ଭଲ ଲାଗେ। ଗରମ ଭାତ ଟା ଦେଖିକି ଆଣିବ ଅଳ୍ପ ଆଣିପାରିବ ତମେ ଚାହିଁବ।
ହୁଁ ହୁଁ।
ହୁଁ। ଉଁ ହୁଁ।
ଆଉ ସବୁ ରଜ ଫଜ ପୋଗ୍ରାମ ସରିଗଲା।
ହ
ହ୍ୟାଲୋ।
ହଁ।
ମୁଁ କଲି ରଜପୋଗ୍ରାମ ସବୁ ସରିଗଲା।
ହଁ ହଁ ସରିଗଲା।
ହଉ ତାହେଲେ ଆଉ ଆଉ କୁଆଡେ ପ୍ରୋଗ୍ରାମ କରିନ ବୁଲିଯିବାକୁ।
ନା। ଆଉ କୁଆଡେ ଇଆଡେ ପ୍ରୋଗ୍ରାମ କରିବ ବୁଲିବା ପାଇଁ ସ୍କୁଲ କଲେଜ ସବୁ ଖୋଲିଲା।
ସ୍କୁଲ୍‌ କଲେଜ ଖୋଲିଲା ହଁ।
ସେ ହଉଛି ବଡ଼ ପ୍ରୋଗ୍ରା
ହେ ହେ ହ।
ବଡ ପ୍ରୋଗ୍ରାମ ତା ଠୁ ବଡ ପ୍ରୋଗ୍ରାମ ନାହିଁ କହିବାକୁ ଗଲେ।
ହଁ। ବି କମ୍ ପଡ଼ୁଛନ୍ତି କଣ।
ହଁ ମୋର ଗ୍ରାଜୁଏସନ ଚାଲିଛି ନା।
ଓହୋ।
ଜଛି
କ୍ଲାସ ଚାଲିଥିବ ଆଉ କ୍ଲାସ ସ୍ଟାଟ୍ ହେଲାଣି ନା ନାଇଁ?
କାଲିଠୁ କ୍ଲାସ ଆରମ୍ଭ ହେଲାଣି ଆମେ କେହି ଯାଇନୁ।
ହଁ
ଆମେ ସବୁ ତିଥି ବାର ପୁରା ମାପି ଚୁପିକି ଯିବୁ ଦେଖିକି। ଝିଅପିଲା ଯୋଉ କହିଲେ ଆଉ ସବୁ ତିଥି ବାର ଆଉ ସବୁ ଦେଖିକି ମାପି ଚୁପି ଦେଖିକି ଯିବୁ ନା ଆଉ।
ହୁଁ ହୁଁ।
ଏଇଆ କହିକି ଅଛନ୍ତି ତ। ପାଠ ବି କେହି କରିନାହାନ୍ତି କିଛି ରଜ କଲେଜ୍ ପଢିଲୁ ପାଠ କରିକି ନବା ଆଉ। କହୁଚନ୍ତି ଆମକୁ।
ହ
ଇଲେକ୍ଟ୍ରି ଫଟ କରୁନାହାନ୍ତି।
ହୁଁ
କହୁଚନ୍ତି ସ୍କୁଲ ବେଳେ ପାଠ କରି କରି ଥକି ଗଲୁଣି ପୁଣି ଏବେ ଦଉଚନ୍ତି ଆହୁରି ପାଠ କର।
ଆମ ଜୀବନ ରେ କେବେ ତ୍ରାହି ପାଇ ପାରିବୁନି ଖାଲି ପାଠ କରୁଥିବୁ ପାଠ।
ପାଠ ଏବେ ପଢିଲେ ସିନା ବଡ ହେଲେ ତ୍ରାହି ପାଇବ।
କିଏ ମାନେ ଛୁଟି ପାଇଁ ପାଠ କରିବୁନି ଆମେ ଛୁଟି ହେଲା ମାନେ ବୁଲିବା।
ଏକ୍ ଜା ଏକ୍ଜାମ ଆସିଲେ ପାଠ ପଢିଆକୁ ଇଚ୍ଛା ହବ ନାଇଁ କି?
ହଁ ସବୁ ଏଜ୍କାମ ଆସିଲେ ସବୁ ପାଠ ପଢିିବୁ।
ଆଉ ଏକ୍ଜାମ ପୂର୍ବ ଦିନ ସବୁ ପାଠ ହେରା ଯେମିତି ମନେ ରହିଯାଏ ଯେ ଭଲ
ହଁ ହଁ। ବାଟ ସବୁ ଘୋଷିକି ଘୋଷି ଦବୁ କିନ୍ତୁ ଏକ୍ଜାମ୍। ମାନେ ବାହାଘରରେ ବାଇଗଣ ରୋଇକି ଯିବୁ ଏକ୍ଜାମ୍ ରେ। ନାଁ ଆଗ ଏମିତି ପଢିଦେଲେ ହବନି।
ସେବେ ଭାବିବାକୁ ଇଚ୍ଛା ହବ କି ନାଇଁ ମୁଁ ପଢି ଦେଇଥିଲେ ଥରେ ମନେ ରହିଯାଇଥାନ୍ତା।
ହଁ ଆଗରୁ ଆଗରୁ ପ ଆଗୁରୁ ପଢିବାକୁ ହେଲେ ଆଉ କାଲି ପଢିଦବା ଛାଡେ ଆଜି ନୁହେଁ କାଲି ପଢିଆ। କାଲି କାଲିକି ହିଁ ପରୀକ୍ଷା ଦିନ ଆସିଯାଏ। କାଲି କାଲି କହିପରୀକ୍ଷା ଦିନ ପଳେଇ ଆସିବ ନିହାତି।
ହଁ।
ଆଉ ତମେ କଣ ମ୍ୟାରିଡ୍ ନାଁ ଅନ୍ ମ୍ୟାରେଡ୍?
ମ୍ୟାରେଡ଼େ। ଆଉ ଓଡିଶା ବାହାରକୁ କୁଆଡେ ବୁଲି ଯାଇଚ ନା ନାଇଁ?
ଓଡିଶା ବାହାରକୁ ତ ଯାଇଥିଲି। ହୁଁ ଦିଲ୍ଲୀ ଯାଇ ଦିଲ୍ଲୀ ଯାଇଥିଲି ଥରେ ଆଉ ଓଡିଶା ବାହାରକୁ ମୁଁ ଏତେ ଯାଇନି।
ଉହୁଁ। ଆଉ ଓଡିଶା ଭିତରେ କୋଉଟା ଭଲ ଲାଗେ ସବୁଠୁ? ଜେଗା ବୁଲିଆ ବୁଲିଆ ଜାଗା?
ମୋ ଏପଟାକୁ ଛାଡିକି ଆଉ କୋଉଠି ଭଲ ଲାଗେନି କମ୍ଫୋର୍ଟେବୁଲ୍ ଲାଗେନି। କାରଣ ନିଜ ଗାଁ ନିଜ ଘରେ ଯେତେ କମ୍ଫୋର୍ଟେବୁଲ୍ ଆଉ କୋଉଠି ବି ସେତେ କମ୍ଫୋର୍ଟେବୁଲ୍
ନାଇଁ ନାଇଁ ନାଇଁ ହଁ। ସେଟା ତ କମ୍ଫୋର୍ଟେବଲ୍ ଯୋଉ ବୁଲିବା ପାଇଁ। ଟ୍ରାଭେଲିଙ୍ଗ୍ କୋଉଠି ବେଶୀ ଭଲ ଲାଗେ ଓଡ଼ିଶା ଭିତରେ?
ତମର କୋଉ ଡିଷ୍ଟ୍ରିକ୍?
ଆଚ୍ଛା। ହୁଁ।
ହ୍ୟାଲୋ।
ଉଁ ହୁଁ
ରହି ଯାଇଚି, ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ସାଉଣ୍ଡ ସ୍ଲୋ ହେଇଯାଉଚି ଯେ।
ତିରିଶି।
ହୁଁ-ହୁଁ। ଆଉ ଢେଙ୍କାନାଳ।
ହୁଁ
ଉଁ କଟକରେ କୋଉ ଜାଗା?
ଇନଫରମେସନ ଦେବାକୁ ମନା କରିଛନ୍ତି।
ଓହୋ ହୋ, ନାଇଁ -ନାଇଁ -ନାଇଁ। ହୁଁ। ଟିଉସନ୍ ଫିଉସନ୍ କହିଲି ଟିଉସନ୍ ଯାଉଚନ୍ତି ନାଁ ନାଇଁ?
ନାଁ-ନାଁ କୋଚିଙ୍ଗ୍ ଯାଉନି ଫେମସ୍ କଣ ସେଠି ଆପଣଙ୍କ ଏରିଆରେ?
ଢେଙ୍କାନାଳ ଏପଟେ ତ କପିଳାସ ଫେମସ୍।
ମିଠା ଫେମସ୍ ଗୋଟେ କଣ?
ମିଠା ତ ମଗଜି, ବ-ବରା। ଆମର, ଆଉ କଣ ଆମର-ଅ-ଅ-ଅ କଣ। ଦୋସାଟା ବି, ବେଶୀ ଭଲ ଲାଗେ।
ହୁଁ
ବରା ତ ଗୋଟେ ପ୍ରସିଦ୍ଧ ଆଉ।
ହୁଁ ହଁ
କଟକରୁ ଦହିବ ଢେଙ୍କାନାଳର ବରା।
ଦହିବରା ଆଉ।
ହୁଁହୁଁହୁଁ।
ପାହାଳର ରସଗୋଲା ଆଉ।
ଉଁ -ହୁଁ।
ଆଉ ରସଗୋଲା ଖାଇବାକୁ ଭଲ ଲାଗେ ନା ନାଇଁ?
ରସଗୋଲା ମୋର ଫେବରାଇଟ୍। ରସଗୋଲା ପୋଡା, ପୋଡ।
ମୋର ବି ଫେବରାଇଟ୍ ମିଠା, ମୋର ବି ଫେବରାଇଟ୍ ମିଠା।
ହୁଁ।
ଆଉ ଦେଖିଛକି ଯୋଉ ନଡିଆ ପୁର ଦେଇକି ଭିତରେ ନଡିଆ ଛେନା ପୁର ପଶିଥିବ ସେ ଗୋଟେ-ଏ-ଏ ଏ-ଏ ତେଲରେ ଛଣା ହେଇଥିବ ଗୋଟେ ମିଠାଟା।
କାକରା ପିଠା।
ହଁ ସେଇଟା କଣ କହନ୍ତି ମୁ ଜାଣିନି କିନ୍ତୁ ସେହି ମିଠା ଟା ବଢିଆ ଲାଗେ।
କୁଟୁ କୁଟୁ ହୁଁ ହୁଁ। ନଡ଼ିଆ ପୁର ଦିଆ ହେଇଥିବ ତେଲରେ ଛଣା ହେଇଥିବ।
ଏ ହଁ ଛନା ବି ବସିଥିବ ତା ଭିତରେ
ହଁ ସେଟା ତ ଯୋଉ ଟାଙ୍ଗିର କାକରା।
ଆରେ ହଁ ସେଇଟା ବଢିଆ ଲାଗେ।
ସେଇଟା ଛେନା କାକେରା କାଙ୍ଗିର ଛତିଆ ଛତିଆ ସରି ହଁ ସେଇଟା ମସ୍ତ
ମସ୍ତ ଲାଗେ ପୁରା ହାତରେ ଧରିଲେ ଭାଙ୍ଗି ଯି ଭାଙ୍ଗିଯିବ।
ହୁଁ। ତାଙ୍କର ସେଇଟା ବେଶୀ ଶିରା ଥାଏ
ହଁ ବଢିଆ ଲାଗେ ସେଇଟା।
ହୁଁ ସେଟା ଛତିଆ ଆଉ ଟାଙ୍ଗି ଟାଙ୍ଗି ବି ମିଳିଯାଏ ନା। ତାଙ୍କେ ପଟରେ ଯଦି ଦେଇକି ଯିବ ଏପଟେ ମିଳେ ଆଉ ଛତିଆରେ ଛତିଆ ଜଣେ ଫେମସ ଅଛନ୍ତି କାକେରା ଆଉ
ସେଟା ଭଲ ଲାଗେ ଖାଇଲୁ ସେ ମିଠାଟା ଭଲ ଲାଗେ ଖାଇବାକୁ?
ହୁଁ ହୁଁ। କଣ ହେଇଚି କିଲୋ ତାଙ୍କର? ହ୍ୟାଲୋ ହ୍ୟାଲୋ
ନ ହ
ଆଉ କୋଉଠି ବୁଲିବା ଜାଗା କୋଉଠି ଭଲ ଲାଗେ ତମକୁ ପୁରୀ
ମୁଁ ଭଲନାଇ
ପୁରୀରେ ସବୁ ଜାଗା ବୁଲିଛନ୍ତି ନା ବୁଲିନାହାନ୍ତି?
ନା ମୁଁ ଏତେ ଜାଗା ବୁଲେନି।
ବହୁତ ମାନେ ପୁରୀ ଭିତରେ ବି ବହୁତ ଜାଗା ଅଛି ନା ବୁଲିବା ପାଇଁ। ମାତା ମଠ ପୁରୀର
ଓହୋ ଯାଇନି
ହୁଁ ହୁଁ କଟକର ନଖରାରେ ଗୋଟେ ଅଛି ୱାଟର ପାର୍କ ଏବେ ଗୋଟେ କଟକ କଣ ଗୋଟେ ଜା ମନ୍ଦିର ହେଇଛି।
ଯୋଉ ୟାଇଟ କଲର ଟେମ୍ପଲ ଟା ଏଇଠି ଆମ ପାଖେରେ
ଓହୋ
ହ୍ୱାଇଟ ଟେମ୍ପଲ ଟା
ଓ ଯୋଉ ମସ୍ତ ହେଇଚି ହାତ ବୁଲିକି ଆସେ ଯାଇନି ସେ କଣ ରାଧାକୃଷ୍ଣ ମନ୍ଦିର ନା
ନା ମୁଁ ବି ଯାଇନି ମନ୍ଦିର ବାହାର ପଟୁ ଉଠି କି ଦେଖେ ମୁଁ ମନ୍ଦିର ଭିତରକୁ ଯାଇନି।
ହୁଁ ହୁଁ, ବହୁତ ବଢିଆ ବି ହେଇଛି ଭଲ ଅଛି ମାନେ ଯେତେ ହଁ ଇନ୍‌ଷ୍ଟାଗ୍ରାମ, ଫେସବୁକରେ ସବୁ
ସବୁଥିରେ ସେଇଟା ଭାଇରାଲ ଚାଲିଛି ସେଟା ସେ ମନ୍ଦିରଟା
ହୁଁ ଏଇଟା କୋଉ ଫିଲମ କଲେଣି ଯିବାକୁ ଟିକେ ମୁଁ କହିଲି ଯିବାକୁ ଟିକେ ସେଇଟା ଭାବୁଥିଲି ସେଇଟା କୋଉଠି? ଏମିତି ଏମିତି ହେଇକି ରହୁଥିଲା କଥା ତ ନହଁ ନଖରା
ହଁ ସେ ଲୋକେସନ ଟା ଦେଖୁଥିଲି, ଲୋକେସନ ତ ପ୍ରାୟ ଦେଇ ଦଉଛି ବି
ହଁ
ଏଟା କଣ ମନ୍ଦିର ରାଧାକୃଷ୍ଣ ମନ୍ଦିର ଟେମ୍ପଲ କି ରାମ ମନ୍ଦିର ଦେଖେ କଣ ହେଇଥିବ ଆଉ
ହୁଁ ଏଇ ନମ୍ବରରେ ବି କଲ କରିଦବ ଆଉ, ତମର
ହଉ ହଉ ମୋର ବାରଟା ଇଏ ହେଉଛି ନା ରହିଯାଉ ସବୁ